ଏଇ।
ବସଚୁ। ଆପଣ କଣ କଥ
ହୁଁ ହୁଁ। ଏଇ ତ ବର୍ଷା ହୋଉଚି ସକାଳୁ ପହରୁ ଦି ଚାରି ଦିନ ହବ ତ ବର୍ଷା ଲାଗିକି ରହିଚି।
ବର୍ଷା ପକୋଉଚି ଏଇ ଖାଇ, ଖୁଆକି ଏଇ ବସଚୁ ଆଉ।
ଉଁ ହୁଁ
ପାକ ହଁ, ତମର ଖିଆ ପିଆ ସଇଲାଣି ନା?
ନା ସରନି, ଏଇନାକ ହବ ଆଉ ଟିକେ ଗଲେ।
ହଁ ସକାଳୁ ପଖାଳ, ଫଖାଳ ଦୁଇଟା ଖାଇଦିଅ ଗାଧୋଇ, ଗୁଧାଇ ଖାଇବ ଆଉ।
ହୁଁ। ହିସ।
ଆଉ, ଆଉ ରଥଯାତ୍ରା ତମ ଆଡେ କଣ କେମିତି? ସବୁ ପ୍ରସ୍ତୁତି ଚାଲଚି।
ହେଏ। ଚାଲିଛି କଣ ଆମ ଗାଁରେ ତ ଦି ଆଡୁ ରଥଯାତ୍ରା ହୋଉଚି ଆଉ। ଏପଟେ ଗୋଟେ ସାଇ, ସେପଟେ ଗୋଟେ ସାଇ କଣ।
ହୁଁ ଆଉ ଆମର ଏଠି ରଥଯାତ୍ରା ଦିଟା ଜାଗାରେ। ଯେମତି ଗାଁରେ ଆମର ହୋଉଚି। ଆଉ ତିନି ଚାରି କିଲୋମିଟର୍ ଦୂରରେ ଯୋଉ ରଥଯାତ୍ରା ହଉଚି ସେଠି ମେଳାରେ ବସେ ଦୋକାନ ଆଉ ଛୁଆଙ୍କର ସବୁ ଖେଳନା ଦୋକାନ ଏମିତି ସବୁ ବସିକି ଭଲ ହୁଏ।
ହଁ, ହଁ।
ଦୋକାନ, ଫୋକାନ ବସେ ଆଉ ଏଇ ବ ବର୍ଷା ସିଜନରେ ଚାରା ଗଛ ସବୁ ମାନେ ବିକ୍ରି କରିବା ପାଇଁ ଆସନ୍ତି ମାନେ ଭଲ ବହୁତ୍ ବଢ଼ିଆ ହୁଏ ରଥଯାତ୍ରାଟା। ହୁଁ, ଗାଁରେତ ଏମିତି ନବା ରଥ ପୂଜା କରିକି, ଭୋଗ ଭୋଗ ଦିଅନ୍ତି। ଦୁଇ ଦିନି ତିନି ଦିନି ଭୋଗ ଫୋଗ ଦେଇକି ରଥ ଟଣାଯାଏ। ଆଉ ପାଖରେ ଯୋଉଟା ଟିକେ ଦୂର ଅଛି, ସେଠି ଭଲ ହୁଏ ଟିକେ ଆଉ।
ହୁଁ ହୁଁ।
ହୁଁ, ଆଉ ଆପଣଙ୍କର ସିଆଡ଼େ କେମିତି କଣ ଆଉ ସବୁ?
ଆମର କଣ ଆମର ସେମିତି ହୁଏ ପୂଜା କରିକି ଆଉ ରଥଯାତ୍ରାରେ ଟଣା ହୁଏ ଟାଇମ୍ ଯେତେବେଳେ ଏପଟ ସାହି, ସେପଟ ସାହି ତାଙ୍କର ଛୁଆ ଆମର ଏଇ ଯୋଉ ଇଲେକ୍ସନ ଯୋଗୁଁ ପାର୍ଟ ପାର୍ଟ ହେଇଯାଇଚନ୍ତିନା
ହଁ।
ସେଥିଲାଗି ଆମର ଦିଟା ରଥ ଟାଣୁଚନ୍ତି ଆଉ।
ହଁ। ହୁଁ।
ଆଉ ରଜରେ କେମିତି ପାଳନ ହେଲା?
ରଜରେତ ଆମର ରଜ ମହୋତ୍ସବ ବହୁତ୍ ବଢ଼ିଆ ହୁଏ ଏଠିଏପଟେ ରଜ ମହୋତ୍ସବରେ ଆମର ସବୁ ଛୋଟ ଛୁଆକୁ ଫାଷ୍ଟ ରଜରେ ଛୋଟ ଛୁଆ ରାଧାକୃଷ୍ଣ ହେଇକି ମନ୍ଦିର ପାଖକୁ ଯିବେ ମନ୍ଦିରରୁ ପ୍ରଶେସନ ବାହାରିବ ଗାଁଟା ବୁଲିଲା ପରେ ଦୋଳି ପାଖକୁ ଆସିବେ ଦୋଳି ପାଖରେ ପୂଜା ଫୂଜା କରିକି ତାପରେ ଦୋଳି ଷ୍ଟାର୍ଟ ହବ ଛୁଆଙ୍କର ହୁଁ, ପଟା ଦୋଳି ଆଉ ଚକ୍ରିଦୋଳି ଟ୍ରେନ୍ ଦୋଳି ଆଉ ବେଲୁନ୍ ଦୋଳି ଏମିତି ସବୁ, ସବୁ ପ୍ରକାର ଦୋଳି ପଡ଼େ। ଆଉ ଦୋକାନ ଖାଇବା ଷ୍ଟଲ୍ ଫଲ୍ ସବୁ ପଡ଼େ।
ହୁଁ, ହୁଁ।
ହୁଁ ଆଉ ତିନି ଦିନ, ଚାରି ଦିନ ପୋଗ୍ରାମ ହୁଏ ଛୋଟ ଛୁଆ ନାଚନ୍ତି। ଆଉ ଝିଅ ଛୁଆ ସ୍ତ୍ରୀ ଲୋକ ସେତାଙ୍କର ସବୁ ହୁଁ ଆମର ଝୋଟି ପ୍ରତିଯୋଗିତା ମ୍ୟୁଜିକ୍ ଚେୟାର ଆଉ ପିଠାପଣା ଏମିତି ସବୁ ହୁଏ ସେଠି। ସବୁ ଖିଆପିଆ ସବୁ ହୁଏ ରଜପାନ
ଭଲଭାବରେ ପୁରା ଧୁମ୍ ଧାମ
ହଁ, ଆମର ହଁ ରଜଟା ଭଲ ଭାବରେ ହୁଏ ଟିକେ ଚାରିଦିନ ଧର ଷୋହଳ ତାରିଖି ଚଉଦ, ପନ୍ଦର, ଷୋହଳ ଇଏ ତେର ତାରିଖଠୁ ଆମର ଆରମ୍ଭ ହେଇଯିବ।
ଗୋଟେ ଦିନ ଫାଷ୍ଟରୁ ଆରମ୍ଭ ହବ?
ହୁଁ ସତର ତାରିଖି ପର୍ଯ୍ୟନ୍ତ ସତର ତାରିଖି ଭସାଣି ହୁଏ ରଜ ବାଟେ ବାଟନ୍ତି ସେରାଧାକୃଷ୍ଣ ହେଇକି ସେ ଏ ଗାଁଟା ବୁଲିବେ ଡିଜେ ଫିଜେ ସାଉଣ୍ଡ ଫାଉଣ୍ଡ ସବୁ ବାଜିବ ବହୁତ ବଢିଆ ହୁଏ ରଜ ଟା ବହୁତ ବଢିଆ ହୁଏ।
ଉଁ ହୁଁ ଲାଷ୍ଟ ଦିନ ସବୁ ଆଣନ୍ତିି ଡି ଜେ
ଠିନ ର ରଜ ବାଟେଇବେ ରଜ ଉଁ ଗାଁ ଟା ବୁଲନ୍ତି ବୁଲି ବୁଲାକି ରଜ ଇଏ ହୁଏ ଆଉ। ଆଉ ଏଠି ଆମର ପା ଖ ଆଖରେ ଆଗରୁ କଣ ଅଧିକାଂଶ ଗାଁରେ ରଜ ମହୋତ୍ସବ କରନ୍ତିନି। ଆମ ଗାଁଟା ଛାଡ଼ିଲା ପରେ ଆଉ ପାଖା ପାଖି ଯେତିକି ଗାଁ କରନ୍ତିନି ଏବେ ଏଇନା କଣ। ସବୁ ଗାଁରେ ରଜ ମହୋତ୍ସବ ସବୁ ପ୍ରୋଗ୍ରାମ କର
ହଁ ସବୁଆଡୁ ଦେଖିକି ସବୁ ଗାଁରେ କରିବା ପାଇଁ କରୁଛନ୍ତି ଆଉ।
ସେ ସବୁ କୁ କରିଲେଣି ମାନେ ଆମ ଗାଁରେ ବହୁତ ସବୁଆଡୁ ଲୋକ ଆସି ବହୁତ ହୁଏ ପୋଗ୍ରାମ ହୁଏ। ଆଉ ସିରିଏଲ ଆର୍ଟିଷ୍ଟ ଆଉ ସବୁ ଏମିତି ସବୁ ଆସନ୍ତି। ଆଉ ଗାଁ ଛୁଆ ସବୁ ନାଚନ୍ତି ବାହାରୁ ଆସନ୍ତି ଉଁ ଛୁଆ ସବୁ ପିଲା ନାଚନ୍ତି ସବୁ ଡକାଯାଏ।
ଭଲ ଆମ ଗାଁରେ ବି ସେମିତି ହୁଏ। ଆମ ଗାଁରେ ହଉନଥିଲା ଆଗରୁ ଏବେ ଏଇ ଦି ବର୍ଷ ହେଲାଣି ଷ୍ଟାର୍ଟିଙ୍ଗ ହେଲେ ସେମ। ଦୋଳି ହବ ନାଚ, ଗୀତ କ ଉଁ। ତାପରେ ଖେଳ ହୁଏ କବାଡି
ହଁ ସେ ଜିନିଷ ହୁଏ ସବୁ ଛୁଆଙ୍କର ସବୁ ସ୍ତ୍ରୀ ଲୋକ ଏମିତି ସବୁ। ଖେଳ ହୁଏ। ତାସ ଖେଳ ହବ ସେଠି ଗୋଟେ ଜାଗାରେ ପଡ଼ିଥିବ ପିଲା ସବୁ ତାସ ଖେଳୁଥିବେ। ବୟସ୍କ ଲୋକ ସବୁ।
ଉଁ ତାପରେ ବି ରଜ ସରିଲା ପରେ ଏ ଏ ବର୍ଷ ପଡିନଥିଲା କି ଶୀତଳ ଷଷ୍ଠୀ।
ହଁ।
ସେଇ ଶୀତଳ ଷଷ୍ଠୀକୁୁ ଶିବ, ପାର୍ବତୀଙ୍କର ସେଠୁ ଆମର ଚି ଯୋଉ ଡି ଜେ ଫିଜେ ଆଣିକି ପ୍ରଶେସନ କରିକି ପୁଅ ଘର ଝିଅ ହେଇକି ବାହାଘର କରନ୍ତି।
ହଁ ନା ଆମର ବି ହେଇଥିଲା ମୋର ଏଇ ପାଖରେ। ଗୋଟେ କଲୋନୀ ଅଛି ସେ କଲୋନୀରେ ମନ୍ଦିରଟା ଅଛି ଶିବ, ପାର୍ବତୀ ପ କରିଥିଲେ ପ୍ରସେସନ କରିଥିଲେ ଖାଇବା ପାଇଁ ଦେ ଖାଇବା ପିଇବା ସବୁ ଯିଏ ଗଲା ସିଏ ସେଠି ସବୁ ଖିଆପିଆ କଲେ ମନ୍ଦିରରେ।
ହୁଁ ହୁଁ।
ହୁଁ ହୁଁ ହୁଁ। ଆଉ ର-ରଜରେ କଣ ପିଠା ପିଠା ହେଇଥିଲା?
କଣ ଆମର ତ ରଜ ପାଳା ହୁଏନି କାରଣ ଆମର। ରଜକୁ ମୋ ଜେଜେ ମରିଯାଇଥିଲେ ସିଏ। ଡେଥ ହେଇଯାଇଥିଲା ତାଙ୍କର ଯେ ସେବେଠୁ ଆମ ରଜ ପାଳା ହଉନି ଆଉ।
ହଁ ହଁ ବର୍ଷେ ଗଲା ପରେ ମାନେ ଗଲା ବର୍ଷ ହବ।
ନାଇଁ ସେଇଟା ଗୋଟେ ପରମ୍ପରା ଅଛି। ଯଦି ଯୋଉ ପର୍ବପର୍ବାଣରେ ଯିଏ ମରି ଯାଇଥିବେ ତାହେନେ ସେଟା ହବନି ଯଦି ସେ ପର୍ବପର୍ବାଣିରେ ଆଉ ଜଣେ ଯିଏ ଜନ୍ମ ହେବେ ତାପରେ ଯାଇକି ସେଇଠୁ ପା ପା
ହୁଁ ହୁଁ ଏ ମୁଁ ଟା ଠିକରେ ତ ଜାଣିନାଇ। ଆ ଯେ ନ ସେଦିନ ଯଦି ହୁଏ ତାହେନେ ସେଇଟା ହେଇଥିବ ପ୍ରାୟ ମୁଁ ଜାଣିଛି ଇଏ ଟା। ଆ ନହେନେ ଯଦି କାହାର କେମିତି କଣ ହେଇଥାଏ ସେଟା ଉଁ। ବର୍ଷେ ହୁଏନି ତାପରେ ସଇଲା ପରେ ଏଟା ହୁଏ ଓହୋ। ତାହେନେ ଏମିତି। ହଁ ଘରେ ରଜ ପିଠା, ଚକୁଳି ପିଠା, ମଣ୍ଡା ପିଠା, ଆରିସା, କାକରା ଏଇ ଚ ହଁ ଘରେ ସବୁ ଛୁଆଙ୍କ ପାଇଁ ନୂଆ ଡ୍ରେସ୍। ଆଉ ଘରେ ସବୁ ଉଁ ଘର ଫର ଧୁଆ ଧୁଇ ହେଇକି ସବୁ ବୁ ଇଏରେ ହୁଏ। ରଜରେ ସବୁ କୁଣିଆ ବନ୍ଧୁବାନ୍ଧବ ସବୁ ଆସନ୍ତି ରଜ ବୁଲିକି ଯାଆନ୍ତି। ଆଉ କୁଆଡ଼େ ଯାଇଥିଲେ ରଜରେ ବୁଲିବା ପାଇଁ?
ରଜରେ ମାମୁଁଘର ଆଡ଼େ ଟିକେ ପଲେଇଥିଲି ବୁଲିତେ ଆଉ। ଆସିକି ଆଉ ଗାଁ ରେ ଗାଁ ରେ ଯୋଉ ରଜ ମହୋତ୍ସବ ହେଲା। ଦି ଦିନ ବୁଲିଲୁ ଆଉ।
ଓହୋ ଆଉ ପାଖାପାଖି ଗାଁ? ସେଇଥିରୁ ମନ ହୁଏ। ସବୁ ଯିବା ପାଇଁ ପାଖାପାଖି ଯୋଉ ଗାଁ ବୁଲିବା ପାଇଁ।
ହଁ ଏଥର ମାନେ ସାଙ୍ଗଛୁଆ ଆମେ ଏକାଠିରେ ଯାଉ। ସାଙ୍ଗଛୁଆ ଏଥର ଯିଏ ଯା ମାମୁଁ ଘରୁକୁ ହାରିକା ପଳେଇଥିଲେ। ନହେଲେତ ଆଉ ଦି ଜଣ ସାଙ୍ଗ ଅଛନ୍ତି। ସବୁ ସ ଗାଡ଼ି ଧରି
ହଁ ହଁ ହଁ ସେଇତ ମଜା ଭଲ ଲାଗେ
ହଁ ହଁ ଗାଁକୁ ଗଲୁ ନହଲେ କୋଉ ମନ୍ଦିର କିଏ ଆସି ଯିବା ପାଇଁ ବୁଲିତେ।
ହଁ ସବୁଆଡେ ବୁଲିବା ପାଇଁ। କୋଉ ଗାଁ କୋଉ ଉ ପିକନିକ ମାନେ ଆଉ କଣ ପାର୍କ ଫାର୍କ ବୁଲିବା ପାଇଁ। ଏଇ ବଢିଆ ରୁହେ ଆଉ।
ହ ହଁ।
ଆଉ କଣ? ଆଉ ରଥ ସେଟା ଆଉ କିଏବିିଆ କରିକି ବସିଛି ବର୍ଷା। ତ ପକେଇଲାଆଉ ଥରେ ନା? ପାଠ ପଢା ସବୁ ସରିଗଲେଣି।
ସରିଗଲାଣି। ପ୍ଲସ୍ଥ୍ରୀ ସରିଗଲାଣି ନା କଣ? ରଖ ଫ ପଛରେ
ହଁ ଅଛନ୍ତି। ସିଏ ହେଇ ଗୋଟେ ଜାଗାରେ।
ହୁଁ ଅଛି। ଯିବି ସାଢ଼େ ଏଗାରଟାରେ ଡିଉଟି।
ଏଟା ଗୋଟେ ଇଏ।
ହୁଁ। ସିଫ୍ଟି ଡ଼ିଉଟି ସକାଳେ ପିଲା ଯାଇଛନ୍ତି। ସାଢ଼େ ଆଠଟାରେ ଯିବେ।
ଓଃ ଭଲ।।
ନା ସେଇ ସାଡ଼େ ଏଗାରଟାରେ। ଆଉ କଣ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଆମର ତ ବଡ ପରିବାର ଟେ।
ହଁ।
କହିବାକୁ ଗଲେ ବାପା, ବୋଉ, ଭାଇ ଭଉଣୀ ଆମେ ଦି ଜଣ। ଆଉ ତା ଅଲଗା ଦେଖିବା ଗଲେ। ଜେଜେବାପା ତ ଜେଜେମା ଆଉ ନାହାନ୍ତି ଚାଲିଗଲେ। ଆଉ ଦାଦା ଖୁଡ଼ି, ବଡ଼ବାପା, ବଡ଼ ମା।।
ହଁ ସବୁ ହଁ ସବୁ ଗୋଟେ ମିଶିକି ଗୋଟେ ଇଏ ରେ ଅଛ। ହଁ ଏଇଟା ଭଲ ହୁ।
ହୁଁ।
ଆଉ ସବୁ ଘରେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ହଁ ହଁ ହଁ। ଆଉ ରଜରେ ଏପଟୁକୁ ଆସ। କେବେ ବୁଲିକି ଯିବ ଆମର ରଜ ତ ଭଲ ହଉଛି। ମହୋତ୍ସବ ହଉଛି ଭଲ କେଉଁଝର।
କେଉଁଝର୍ ସାଇଟ୍ ଅ -ହଁ ଆପଣଙ୍କ ଗାଁ ଟା କଉଠି କହିଲେ?
ସେଇ ପା କେଉଁଝର୍ ପାଖାପାଖି।
କେଉଁଝର୍ ବୋଲି ଆନନ୍ଦପୁର୍ ଆଡେ କି?
ଉଁ- ନା- ନା -ନା।
ହଁ ଆନନ୍ଦପୁର୍ ଜାଣିଚନ୍ତି?
ହଁ ସେଇଠି ବଡ ମା ସେଇଯଉ ବଡ ମାଙ୍କ ତାଙ୍କ ଘର ସେଇଠେ।
ଓହୋ।
ତାଙ୍କ ଆଡ଼େ ବି ସେମିତି ହୁଏ ଯଉ ରଜକୁ ସେମିତି ଦୋଳି ଫୋଳି ପଡେ ଏ ଯା ତାପରେ କଣ ପ୍ରସେସନ ହୁଏ କଣ ସେ ଯଉ ଗୋଟେ କାଠଟେ କୁ ଧରିକି ବାଡେଇ ବାଡେଇ କଣ କୁହନ୍ତି ସେଟା କଣ ଗୋଟେ ତାଙ୍କ ପରମ୍ପରା ଅଛି।
ହଁ ନା ମୁଁ କାଇଁ ଏଟା ଜାଣିନି ଜିନିଷଟା ହଁ କଉ ହଁ କଉ ପଟେ କଣ ତାର ଥିବ ଗୋଟେ ଗୋଟେ ଉଁ
ହଁ ସେଇ ଯଉ ପୁଅ ଅଛି ଏମିତି ବାହାଘର କରିକି କାଠ ଟାକୁ ବାଡେଏ କଣ ଗୋଟେ କି ଗୋଟେ
ହଁ ସେଟା ମୁଁ ତ ଦେଖିନି ଯଦି ଆମ ହଉ ଥିବ ମୁଁ ସେଟା ଟିକେ ଦେଖିନେବି। ଆଉ ହଁ ଯଦି ଥିବ ସେଇ ଜିନିଷ ଟା ହଁ ଛୋଟ ଛୁଆକୁ ରାଧାକୃଷ୍ଣ କରିକି ହୁଁ ମାନେ ହୁଁ ମନ୍ଦିର ରୁ ହଁ ମ- ମ ମନ୍ଦିରରୁ ଆସିକି ପୂଜା ଫୂଜା କରିକି ପ୍ରସେସନ କରି ଦୋଳି ପାଖକୁ ଆସି ପୂଜା ପୂଜା କରିକି ତାପରେ ଦୋଳି ଫୋଳି ଷ୍ଟାର୍ଟ ହୁଏ।
ଓହୋ।
ହୁଁ ତିନି ଦିନି ଚାରି ଦିନି ପ୍ରୋଗ୍ରାମ୍ ପୁରା ରୁହେ ଆନ୍ଦପୁର୍ ତାହାଲେ ଆସିଚନ୍ତି ଆ
ହଁ -ହଁ ତାଙ୍କ ଘରକୁ ଏଇ ଦି ବର୍ଷ ତଳେ ଯାଇଥିଲି ବୋଧେ। ଏଇ ରଜ ଟାଇମ୍ ରେ ଦେଖିଆ ଯିବା ଆଉ କେବେ ଆଉ।
ହଁ ଭଲ ହୁଏ ଏପଟେ ତ ଆଉ। ଆଉ ବର୍ଷା ଏନା ଚାଷ କେମିତି କଣ ସବୁ ସେପଟେ?
ଚାଷ ବାସ ଏବେ ବର୍ଷା ତ ହେଇ ନଥିଲା ଆମ ଆଡେ ତାପରେ ଏବେ ବର୍ଷା ହେଲାଠୁ ତଳି ଫଳି ପକେଇଚନ୍ତି ଆଉ। ଏବେ ଜୋରେ ବର୍ଷା ହଉଚି ଏ ଲାଗି ରହିଚି ଦି
ହଁ ଲାଗିକି ବା ରହିଚି ଚାରି ପାଞ୍ଚ ଦିନି ହେଲାଣି ବର୍ଷା ଟା ଲାଗିକି ରହିଚି।
ଏଇ ସକାଳୁ ପୁଣି ଆଜି ଆରମ୍ଭ କରିଦେଲା ଏଇ
ହଁ ସକାଳୁ ତ ପୁରା ଖରା ନାହିଁ କିଛି ନାହିଁ ସକାଳୁ ବର୍ଷା ହେଲା ଫେଣେ ଛାଡି ଯାଇଚି ସେ ଅଧଘଣ୍ଟେ ପନ୍ଦର ସେ ଆଉ ଏବେ ଚାରି କର ଟା ପୁରା ଅନ୍ଧାର କରି ରହିଚି।
ହୁଁ।
ବର୍ଷା ଟା ବର୍ଷା ଦିନ ବର୍ଷାଟା ତ ହବ ନହେଲେ ଚାଷ ବାସ କେମିତି ଲୋକ କଣ କରିବେ।
ହୁଁ।
ହୁଁ ରଜ ପର୍ବଠୁ ବର୍ଷା ସିଜିନ୍ ଟା ପଳେଇ ଆସେ ବର୍ଷା ଏଇନା ହବ। ହୁଁ ତାର ସବୁ ସିଜିିନ୍ ଅଛି ଇଏ ସି ତ ଗଲା ବ ଖରା ଗଲା ଏଇନା ବର୍ଷା -ବର୍ଷା ପରେ ପରେ ଫୁଣି ଶୀ ତ ପଳେଇଆସିବ ହୁଁ।
ବର୍ଷାରେ ଏବେ କଣ କହୁଥିଲେ ବର୍ଷା ହବନି କଣ ମରୁଡ଼ି ହବ ବୋଲି।
ସେଟା ତ କହିହବନି ନା ଏ- ଏଇ ଲାଗ୍ ଲଗାତର ଦେଖ ଏଇନା କିଛି ଦିନ ବର୍ଷା ଏଇନା ଚାଲିଚି। ହୁଁ- ହୁଁ- ହୁଁ- ହଁ-ହଁ ହଁ।
ହଉ ଯିବା ଆଉ ବୁଲି ତମ ଗାଁ ଆଡ଼େ କେବେ ଆଉ?
ହଁ ଏପଟେ ଆସିବ ବୁଲି ବୁଲାକି ବହୁତ୍ ବଢ଼ିଆ ହୁଏ। ହଉ।